ହ୍ୟାଲୋ ହଁ ଭାଇ।
ହଁ ଭାଇ କୁହ କଣ କରୁଛ?
ନାଇଁ ଯାଇଥିଲି କ ଏବେ ତ ଆଇିଲି ଜଷ୍ଟ ଘରକୁ ବସିଛି ଆଉ।
ଆଚ୍ଛା କଣ ଚିକେନ ଖାଇନାହାନ୍ତି ମୁ
ନା ଯା ସେତେବେଳେ ଯ ଖାଇଥିଲ ଭାଇ ଅ ବସୁଛି। ଯଦି ହବା ଆଉତେ ପରେ ଯାଇ ଖାଇବା ଆଉ ଗୋଲ ଗୋଟେ ଆଉ ଆଠଟା ବେଳକୁ ଆଉ।
ଆଚ୍ଛା। ନା ମୁଁ ଏମିତି କିଛି ମାନେ ସକାଳ ଯୋଉ ସନ୍ଧ୍ୟାଳେ ଖାଇଥିଲି ଏବେ ଜଳିକ ଟ ଚଣି ବରା ଯୋଉ ଥାଏ ଆମର ମାନେ ଗରମ ପାାଗ ମାନେ ଶୀତ ସେ ଯୋଉ ଆମ ବରା। ଟା ମାନେ ବୁଟରେ ହେଇଥାଏ ଆଉ।
ଓହୋ ତ ସେ ଆବର ଇଡେ ନାହିଁ।
ଆଛା ହଁ ହୁଁଟା ବିରି ହ ଏଟା ଗୋଟେ ପୋଟ ଡାଲି ଯୋଉ ହୁଏନ ନାହିଁ କି ସେଟା କ ହୁଏ ଆଉ ମାନେ ପାଗ ଟିକେ ଥଣ୍ଡା ଅଛି କୋହଲା ଅଛି ନା।
ହୁଁ।
ସେଇଥିରେ ଆମୁଁ ଆମର ଗୋଟେ ଆଉ
ଆଚ୍ଛା।
ବୁଟରେ ବି ସେଇ ବରା ଟା ସେଇଟା କୁ ଆମେ ଚଣୁ ବରା କହୁଁ ଆଉ।
ଓହ ତ ସେଆଡ଼େ ଘର ପାଖରେ ମିଳୁଛି ଯଦି।
କଁ କଇଲେ।
ତମ ଘର ପାଖରେ ମିଳୁଚି ବୋଧେ ସେଇଟା।
ହଁ ହଁ।
ହଁ ସେତା ଆଲେ ଖା ପି ଖାଇବା ପିଇ ସୋଇଲାଡ ସବଉ। ଓ ଆଉ ଏଇନା କଣ ଘରେ ନା କୋଉଠି ବସିଛ ବାହାରେ
ହୁଁ ଘର ପାଖରେ ଅଛି ଏବେ ଆଉ
ହଁ ବର୍ଷା ବର୍ଷା ଛାଡିଲାଣି
ହଁ ବର୍ଷା ପୁରା ଛାଡି ଯାଇଛି ଆକାଶ ବି ଏବେ ବର୍ତ୍ତମାନ କ୍ଲିୟର ଅଛି ମାନେ ପୁରା ସଫା ଦେଖାହାଉଛି ତ
ଆମର ଏଆଡେ ପଢୁଥିଲା ଯଦି ଏବେ ପୁରା ପାଣି ଛାଡିଲା ନହେଲେ ଆଉ ଅଧଘଣ୍ଟା ପୂର୍ବରୁ ତ ସେଇ ଝିପି ଚିପି ଢୋ ଢୋ କରୁଥିଲା ଏବେ ପୁରା ଛାଡିଛି ଆଡ ଯେ କଇବନି ପୁଣି ରାତିରେ ବି ପଡ଼ିପାରେ।
ତଳକୁ ବି କଣ ହଉଚି ଏ ମାନେ ଘନ୍ ମାନେ ଅ ଘନ୍ ଅଧଘଣ୍ଟା ଭିତରେ ମାନେ ପାଗ ଚେଞ୍ଜ୍ ହେଇଯାଉଚି।
ଅ ହ ସେଇଆ ବା କଣ ହଉଚି ଯେ ଅଥଯାତ୍ରା ରେ ବର୍ଷା ଦିନ ତ କସିଲେ ହବ ବର୍ଷା ଆଉ।
ହୁଁ ଆ ବର୍ଷା ରୁତୁ ବର୍ଷା ହବନି ତ ଆଉ କଣ ଶୀତ ହବ।
ଅଁ ସେୟା ବର୍ଷା ଭଲ ଯେ କିନ୍ତୁ ଯୋଉ କାଦୁଅ ମାଦୁଅ।
ଉଁ ତାପରେ ଠିକ୍ ଟାଇମ୍ ରେ ଗୋଟେ ବର୍ଷା ଦର୍କାରେ ଗୋଟେ ମାନେ ଲ ଦା ତର ହେଇଯାଉଚି ପୁରା ଦୁଇ ତିନ୍ ଦିନ୍ ଧରିକି ଯେଉଁମାନେ ଝରି ଟାଇପ୍ ର ଗୋଟେ ହେଇଯାଉଚେ। ଯେ ଘରୁ ବି ବାହାର୍ କରି ଦଉନି।
ସେ ଆଉଆ କୁଆଡ଼େ ବି ଯାଇଥିବ ବି ଆସିପାରୁଥିବ କୁଆଡ଼େ।
ସେଇଟା ବି ଗୋଟେ।
ଏ ଚାଲ୍ଚି ଆଉ ସବୁ ଉଁ ହୁଁ ହୁଁ ଆ ଆଉ ଯୋଉ ତମର୍ ସେଆଡ଼େ ଖବର୍ କଣ କେମିତି ଚାଲ୍ଛି ସବୁ।
ଇଆଡ଼େ କଣ୍ କରନ୍ତିକି ନା ସବୁ ଲୋକମାନେ ଆମ ଚାଷରେ ସବୁ ମା ମାତିଲେଣି। ସବ୍ ମାନେ ଚାଷ କାମ। ସବୁ ମାନେ ନିଜ ନିଜର ମାନେ କର୍ମ ଏତତ କଣ ଚାଷ ସବୁ ବଳଦ ଦରିକି ନଙ୍ଗଳ ଧରିକି ସବୁ ବିଲରେ ଏନିକା ଅଛନ୍ତି।
ହେ ରାତିରେ ରୁହନ୍ତି ପକଡ଼େଇ ଜଣେ ଜଣେ ରହିଯାନ୍ତି ତାଙ୍କ ବିଲ ପାଖରେ।
ହଁ ଏଇ ଯୋଉ ଷଣ୍ଢ ମାନେ ଏଇ ଯୋଉ ଯାଆନ୍ତି ଯୋଉ ଫସଲ ଖାଇବା ପାଇଁ ଯାଆନ୍ତି ହେରି ନା ମାନେ ସନ୍ ଲୋକ୍ ମାନେ ଏମ୍ତିକି ଏତେ ଚାଲାକି କି ମାନେ ଲୋକ ପା ମାନେ ଜଗିବେ କେତେଟା ଦଶ୍ ଟା ଏଗାର୍ ଟା ହାତେ ଜଗିବେ।
ହୁଁ
ମାନେ ଷଣ୍ଢ ଠିକ୍ ଯିବ ଦିଟା ବେଳକୁ।
ଏ ହେ ହେ ରାତି କାପରେ ବି ଲୋକ ଗୋଟେ ଗୋଟେ ସେଇଥିରେ ବି ଯଗିଥାନ୍ତି ବୋଧେ।
ହଁ ପଲ୍ଲା କରିକି ରହନ୍ତି ଆଉ ଯାହାର ଅଧିକ ବିଲ ମାନେ ଏମ୍ତି ଆ ସେ କଣ କରିବେ ଷଣ୍ଢକୁ ରଖିବା ପାଇଁ ତ ରଗିବାକୁ ପଡ଼ିବ ଆଉ। ତାପରେ ଆଜ୍ ଆଜିକାଲି ମାନେ ଏଟା ହଉଥିଲା କି ଏବେ ବି ଜଗୁଚନ୍ତି ଏତେ କିନ୍ତୁ ଏବେ କମ୍ ରେଆର୍ ଆଇ ହେଇବ ମାନେ ବହୁତ୍ କମି ଗଲାଣି ଏବେ କଣ ଆମ ସୁଲାର୍ ଯୋଉ କରେଣ୍ଟ ମିଳୁଛି।
ହୁ
ନା ହଁ ସୋଲାର କରେଣ୍ଟରେ ମାନେ ବୁଲାଇ ଦଉଛନ୍ତି ଚାରିକର ମାନେ ଯଦି ଜଣ ଜାଗାରେ ମାନେ ମୋର ବିଲ ଅଛି ତୋର ବିଲ ଅଛି ସେଠି ପାଖାପାଖି ଯୋଉ ବିଲ ଅଛି ଆମେ ଚାରି ପାଞ୍ଚ ଜଣ ପଇସା ଏକାଠି କରିକି ମାନେ ସୁଲାର୍ କିଣିକି ଆଣୁଛନ୍ତି ସେଥିଟା ମାନେ କୋଡ଼ିଏ ହଜାର ଖଣ୍ଡେ ପାଖାପଖି ଖର୍ଚ୍ଚ ହଉଛି ମାନେ ସେଟା ଚାରି କର ବୁଲେଇ ଦଉଛନ୍ତି ସୋଲା ତାପରେ ମାନେ ଏଟା କଣ ଗାଈ ମାନେ କଣ ସେଟା ସୋଲାର କଣ କି ମାନେ ଗାଈ ମାନ ଗୋଡଟା ସବୁବେଳେ ତଳେ ରହିଲା ମାନେ ସେଟା ବଡି ଟା ମାନେ ଗୋଟେ ତଳେ ଆର୍ଥଙ୍ଗରେ ରହିଲା ସେଇଟା ଆମର ଯଉ ମାନେ ତାଙ୍କୁ ଖାଲି ଗୋଟେ ଝଟକା ମାରେ ମାନେ କଣ ଝଟକା ଟା ବି ମାନେ ବହୁତ ଜୋର ମାରେ କିନ୍ତୁ ମାନେ ସେ ଜୁ ଏଇ ଆମ ଯେମିତି ନର୍ମାଲ କରେଣ୍ଟ ମାନେ କଣ ଟାଣିକି ରଖିବ କିନ୍ତୁ ସେ, କରେଣ୍ଟେ ମାନେ ଟାଣିକି ରଖିବ।
ମାନେ କିଛି ହବନି ପ୍ରୋବ୍ଲେମ୍ ଆଉ ହୁଁ।
ଉ
ଖାଲି ପ୍ରୋବ୍ଲେମ୍ ଦେଲେ କିଛି ହବନି ଖାଲି
ହଁ ସେମାନେ ଖାଲି ମାନେ ଛାଟିଦବ ଆ ସେତିିକିରେ ଏବ୍ ଏଇ ମାନେ ଏବେ ବି ଆମ ଏପଟେ ମାନେ ଗାଈ ମାନେ ସେଇ ସୁୁଲାର କରେଣ୍ଟ୍ ଖାଇବା ଦ୍ଵାରା ମାନେ କଣ କଇଲେ ଏବେ ନର୍ମାଲ ଯଦି ବି ତାର ବୁଲେଇ ଦଉଚୁ ସେମାନେ ଆଉ ମାନେ ସ୍ ଏ ବାରି ଭିତରେ ପଶୁନାହାନ୍ତି କାରଣ ସେ ଖାଇ ଦେଇଚନ୍ତି ଯିଏ କରେଣ୍ଟ୍ ଖାଇକି ସିଏ ହିଁ ଜାଣିଚି ମାନେ ଆଉ ସେ ଜାଣିକି ହିଁ ଯାଉନି।
ଆଚ୍ଛା।
ଏମିତି ହଉଚି ଆଉ।
ଆଉ ନ କଲେ ହବ ନଲେ ସବୁ ନଷ୍ଟ ଆଉ।
ହଁ ପା ମାନେ ଏତେ ପରିଶ୍ରମ ମାନେ ଯେମତି ବର୍ଷ ଟା ଆମ ପ ମାନେ ପରିଶ୍ରମ ମାନେ ଶୁଖୁଆ ପୋଡାରେ ଯେମିତି ଯାଏ ସେମିତି ପୁରା ହେଇଛି।
ସେଇୟା କୋଉଠି ପାଣି ପାଣି ବି ଜମି ଗଲେ ନଷ୍ଟ ହେଇଯାଏ ଘର କୁଆଡେ।
ହଁ ଅତିିକ ଅଧିକ ମାନେ ଝରି ହେଲେ ମାନେ କଁ ବିଲ ଚାରିପଟେ ତ ପାଣି ଯାଏ ମା ମାନେ ପାଣି ଟା ଯଦି ଗୋଟେ ଦିନ ଭିତରେ ମାନେ ଏଇ ଶୁକିଗଲା ତାହେଲେ କିଛି ହବନି। ଆଉ ଦୁଇ ଦିନରୁ ତିନି ଦିନ ଯଦି ବୁଡ଼ିକି ରହିଲା ତଳିଟା ସେ ମାନେ ପଚିଯାଏ। ଗୋଟେ ନିହାତି ଗୋଟେ ଗଛ ମୂଳେ ଯଦି ମାନେ ଠୋପେ ଠୋପେ ପାଣି ଦଉଥୁବ ମାନେ ସେ ଗଛ ଠିକ ଚଳିବ। କିନ୍ତୁ ତୁମେ ଏକା ଥରେ ଯଦି ଦେଇଦବ ପାଣି ଟା ସେଇ ଗଛଟା ହିଁ ପଚିଯିବ ନା ଲଗାତାର ଦୁଇ ଦିନି ରୁ ତିନି ଦିନ ଯଦି ଦବ। ସିଏ ବି ସେମିତି ଧାନ ଧଳି ମାନେ ପାଣି ଟାକୁ ସେଇଟା କଟା ଯାଏ ଆଉ ତଳ ମୁଣ୍ଡକୁ କଟା ଯାଏ ଆଉ ଖାସ କରି ଗହିର ବିଲରେ ଟିକେ ଶୀଘ୍ର ପଚିଯାଏ ଧାନଉରା କାରଣ ଗହିର ବିଲମାନେ କଣ ଗହି ହିର ବିଲ ମାନେ କଣ ଏନି ଟାଇମ ପାଣି ରହିଥାଏ।
ଓ ହୋ।
ଥିରେ ତାକୁ ଗହିର ବିଲ କୁହାଯାଏ। ଗହିର ବିଲଟା କଣ ଖାଲ ଥାଏ ମାନେ ଅଟୋମେତ ପାଣିର ମାନେ ପାଣିର ଗତି କଣ? ସେମାନେ ଉପରୁ ତଳକୁ ଖସିବ।
ଆଛା।
ସେ ମାନେ ଗହିର ବିଲ ଟା ତଳେ ଥାଏ ସେଇଟାକୁ ମାନେ ପାଣି ଟା ତ ଅନେ ଟାଇମ୍ ସେ ସେଠି ହିଁ ରହିବ ସେଥିପାଇଁ ମାନେ ଗହିରବିଲ କୁହନ୍ତି ତାକୁ ଆଉ। ଆଉ ତ ଏବେ ତ ଧାନ ରୁଆ ହବ ରୁଆ ରୁଇ କାର୍ଯ୍ୟ କାମ ଯାଇକି ପୁଣି ଯାଇଁକି ଡି ସେମ୍ବର ବେଳକୁ ଯାଇଁକି କଟା ହବ ଧାନ ପୁରା ଛଏ ମାସ ହୁଏ ଆମ ଧାନ ଚାଷ ପୁରା ଆଉ ଧାନ ଚାଷ କରିବା ପାଇଁ ମାନେ ବହୁତୁ ଦରକାର ତାକୁ ପ୍ରଣାଳୀ ବହୁତୁ ଅଛି ଫାଷ୍ଟ ସବୁ ମାନେ ତମ ଧାନ ଚାଷ ହଉନଥିବ ବି।
ନାଁ ଆମର ଆଡେ କିଛି ନାଇଁ।
ସେଇଟା ମାନେ ମୁଁ କହୁଚି ଧାନ ଚାଷ ଟା ଶୁଣ ମାନେ କଣ କେମିତି ମାନେ କୃଷି କରାଯାଏ କେମିତି କୋଉ ଉପାୟରେ।
ହଁ।
ମାନେ ଫାଷ୍ଟ ଆମର ଯୋଉ ଖରା ଦିନ ହୁଏ ମାନେ ମାର୍ଚ୍ଚ ଏ ପ୍ରିଲ ଆଡକୁ ଫାଷ୍ଟ କଣ ହେଲା କହିଲ ମାନେ ବର୍ଷା ମାନେ ଆସିବା ପୂର୍ବରୁ ମାନେ ବିଲ ଟା ଆମର ଶୁକିଲା ଥାଏ ନା ତାକୁ ଫାଷ୍ଟ ହଳ କରାଯାଏ ହଳା କରାଗଲା କଣ ବିଲଟା ମାନେ ଖାଲ ହେଇଗଲା।
ହଁ।
ତା ଦ୍ଵାରା କଣ ପାଣି ଟା ରହିବ ବିଲରେ।
ଆଚ୍ଛା।
ହଁ ଯଦି ହଳ ନ କରିବ ମାନେ ସେ କଣ ବିଲରେ ପାଣି ଟା ସମାନ ଥାଏ ଯେମିତି ପଡିଆରେ ପଡିଆ କଣ ପାଣି ଟା ଗଡି ଆସିବ। କିନ୍ତୁ ଖାଲ ଢୀପ ଥିଲେ ପାଣି ଟା ରହିବ ନା ରହିବନି ତାପ ସେଟା ସେମି ହୁଁ ନିହାତି ରଖାଯିବ ତାପରେ ଆସ୍ତେ ଆସ୍ତେ ମାନେ ଯେମିତି ଆମ ଅଛି ମାନେ ଅକ୍ଷୟ ତୃତୀୟ ବୋଲି ଜାଣିଥିବେ?
ହଁ ଅକ୍ଷୟ ତୃତୀୟା।
ହଁ ବାସ୍ ସେ ମାନେ ଆମ ଓଡିଆ ପର୍ବରେ ଅଛି ମାନେ କଣ ଅକ୍ଷୟ ତୃତୀୟା ଦିନ ଆମର କଣ ପଡେ ମାନେ ଧାନ ପାଇଁ ତଳି ପଡେ ଆଉ। ଏବେ କଣ ବାୟୁ ଏଇ ମାନେ ଆମର ତ ପରିବେଶ ଯେମିତି ହେଲାଣି ମାନେ କଣ ଠିକ ଟାଇମ ରେ ଯୋଉ ଜିନିଷ ଟା ହୁଏନି ଆଗରୁ କଣ ସେମିତି ସେଇଦିନ ହିଁ କରନ୍ତି କିନ୍ତୁ ସେଦିନ ମାନେ କରନ୍ତିନି ତାପରେ ମାନେ ପାଣିପାଗ ଦେଖିକି ମା ମାଟିର ମାନେ ମାଟି ଅବସ୍ଥା ଦେଖି ତାପରେ ଏବେ ସବୁ ତଳି ପକା ହୁଏ ଆଉ।
ଓହୋ।
ତାପରେ ତଳି ତଳି ମାନେ ବଡ ହେବା ପାଇଁ ତମକୁ ପନ୍ଦରରୁ କୋଡିଏ ଦିନ ମାନେ କୋଡିଏରୁୁ ପଚିଶି ଦିନ ଲାଗିବ। ତଳି ଗୋଟେ ବଡ ହେବା ପାଇଁ।
ସେତେ ମାସେ ପା ଗଲ।
ଆଜ୍ଞା।
ମାସେ କହିଆକୁ ଗଲେ ହେଇଯିବ ଆଉ ନା।
ହଁ ମାସେ ପାଖାପାଖି କୋଡିଏରୁୁ ପନ୍ଦର ଦିନ ମାନେ ମାନେ ଗୋଟେ ପିଥା ମାନେ ଧାନର ବିହନ ନେଇକି ମାନେ ତଳି ବି ହୁଏ।
ହଁ।
ହଁ ମାନେ ଧାନ ଯୋଉ ବିହନ ମାନେ ଯୋଉ ଟାଇପ ର ଥାଏ ଆଉ।
ହୁଁ ହୁଁ।
ମାନେ କୋଉ ବିହନ ମାନେ ଥିବ କୋଡିଏରୁୁ ପଚିଶି ଦିନି ଭିତରେ ହେଇଯିବ କୋଉ ପ ପଚିଶ ରୁ ତିରିଶ ଦିନ ହବ ବହୁ ତଳି ମାନେ ଅଛି ତିରିଶ ପଇଁତିଶ ଦିନ ଭିତରେ ହବ। ଧାନର କ୍ଵାଲିଟି ନେଇକି ମାନେ ଆଉ।
ହୁଁ।
ହୁଁ ତାପରେ ମାସେ ତାକୁ ଲାଗିଯିବ ତାପରେ ମାସେ ପରେ ତାପରେ ତାକୁ କନ ଆମର ଯୋଉ ଅଲଗା ଥାଏ ଯୋଉ ବିଲରେ ଆମେ ଯୋଉଠି ରୋଇବା ସେଇ ବିଲକୁ ପୁରା ମାନେ କାଦୁଅ କରାଯାଏ ପୁରା କାଦୁଅ ବୋଲି ମାନେ କଣ ପାଣି ପୁରା ଫୁଲ ଥିବ ବିଲ ସାରା। ତାକୁ ମାନେ ଟ୍ରାକ୍ଟର ରେ ଆଉଥରେ ଚଷାଯାଏ। ମାଟି କିି ତଳ ଉପର କରାଯାଏ ସେ ମାଟି ପୁରା ତଳ ଉପର ହେଇଯିବ ତା ତାପରେ ଆମର ଲୋକ ଯୋଉ ଥାନ୍ତି ମୁଲିଆ ତାକୁ ମାନେ ଲଗେଇ କି ଆମେ କରୁ କିି କଣ କହିଲେ ଏ-ଏ ତାପରେ ତାକୁ ଲଗେଇ ତଳି ଫାଷ୍ଟ ଉପଡା ଯାଏ।
ଆଚ୍ଛା।
ହୁଁ ତଳି ଉପରେ ମଜୁରୀ ତାଙ୍କୁ ବି ଦିଆଯାଏ ମଜୁରୀ ତାଙ୍କ କେତେ ସେମାନେ ତାଙ୍କର ତଳି ବାଲା ଯୋଉ ମାରନ୍ତି ତଳି ତାଙ୍କର ହେଲା ଗୋଟେ ପଣ ଥାଏ ଆମର। ପଣ କଣ ଶହେ ଟାକୁ ଗୋଟେ ପଣ ହୁଏ।
ଶହେ ଟା ମାନେ କୋଉ ଶହେ ଟାକୁ କଣ?
ମାନେ ତଳି ଯୋଉ ବିଡା ହୁଏ ତଳି ଯେମିତି ଆମ ବିଡା ହବ ନା ତଳି ଟା। ହଁ ମାନେ ଶହେ ବିଡା ଟା ମାନେ ସେ ମାନେ ଗୋଟେ ପଣ କୁହାଯାଏ।
ଆଚ୍ଛା।
ହୁଁ। ସେ ପଣ ଟା ମାନେ କଣ ଗୋଟେ ବିଡା ହେଲେ ଗୋଟେ ପ ଏଇଯୋଉ ଶହେଟା ହେଲେ ଗୋଟେ ପଣ ମାନେ ସେଇ ଶହେଟାକୁ ମାରିବା ପାଇଁ ସେମାନେ ଦୁଇଶହ ଟଙ୍କା ନେବେ। ସେ ମାନେ ଗୋଟେ ଦିନରେ ସେ ସାତ ଆଠପଣ ମାରିନ୍ତି ମାନେ ଆଠଶ ବିଡା ମାରିଦିଅନ୍ତି।
ହୁଁ।
ସେ ପାଖାପାଖି ସେ ସେ ପ ତା କୁ ସନ୍ଧ୍ୟା ସାତ ଆଠ ଘଣ୍ଟା ଲାଗେ। ମାନେ ସାତ ଆଠ ଘଣ୍ଟା ନୁହୁଁ ତ ମାନେ ଛଅ ଛଅ ରୁ ପାଞ୍ଚ ଘଣ୍ଟା।
କେତେ ଜଣ ପାଞ୍ଚ ଘଣ୍ଟା ଲାଗେ ଆଉ। ସାତ ଆଠ ପଣ ବଡ ମାରିବାକୁ ଆଉ।
ହଁ। ତାପରେ ମାନେ ତାଙ୍କୁ ଟାଇମ୍ ଲାଗେ। ତାପରେ ତାଙ୍କର ମାନେ କଣ ସିଏ ମାନେ ଆମର କଣ ଦେହୁରୀ ମାନେ ଦେହୁରୀ ପାଣ ଏମାନେ ସବୁ ମାନେ କରନ୍ତି। ମାନେ ସେ କାମୁଡା ସିଏ ମାନେ କଣ ତାଙ୍କ କଣ କାମ କ, ତାଙ୍କ ମାନେ ଅଲରେ ଜଣେ ପ୍ରଥମରୁ ମାନେ କାମଟା କରିବ। ତା'ର ବି ମାନେ ବହୁତୁ ଦ କ୍ଷତା ହି ବଢ଼ି ଯି। ମାନେ ସିଏ ପାଖାପା ମାନେ ବହୁତ୍ ଶୀଘ୍ର କମ୍ ଟାଇମ୍ ରେ ମାନେ ମାରି ଦିଅନ୍ତି, ସେ କାମ କରି ଦିଅନ୍ତି।
ତା'ପରେ ପୁଣି ତାକୁ ମାନେ ବିଲରେ ତାକୁ ସେ ତଳି ନେଇ ପକାହବ। ଅଲଗା ବିଲ ମାନଙ୍କୁ ତା'ପରେ ସେଠି ମାନେ ପୁ ଲୋକ ମାନେ କରାଯିବ, ତାଙ୍କୁ ମାନେ ପୋତିବା ପାଇଁ। ମାନେ ତଳି ରୋଇବା ପାଇଁ, ପୁଣି ମାନେ ଏଠି ଉପଡା ହେଲା। ଏଠି ପୁଣି ମାନେ ମାନେ ପୋତା ହବ। ହଁ! ପୋତାଟା ହବ କ ଖେ ଛାଡ଼ିକି ଗୋଟେ ପୋତା ହବ। ସବୁ ବିଲ ମାନଙ୍କରେ
ଆଚ୍ଛା, ତାଙ୍କୁ ପୁଣି ବିଲ ତାଙ୍କୁ ତାଙ୍କୁ ଟା ମଜୁୁରୀ ହିସାବରେ ଦିଆ ହୁଏ। ଆଉ ମାନେ ଦିନକୁ ଆମର ସ୍ତ୍ରୀ ଲୋକ ହେଲେ ତିନ୍‌ଶ କେତେ ଟଙ୍କା ଏମ୍ତି। ଆ ପୁଅ ପିଲା ହେଲେ ଏମ୍ତି କେତେ ଟଙ୍କା ତିରିଶ୍ ଟଙ୍କା ଚାଳିଶ୍ ଟଙ୍କା ଡିଫରେଣ୍ଟେ ଏମ୍ତି ରୁହେ। ହୁଁ, ଏମ୍ତି ରୁହେ। ତାଙ୍କୁ ତା'ପରେ ତାଙ୍କୁ ଖାଇବା ପିଇବା ସବୁ, ମାନେ ଗୋଟେ ବଳକୁ ତାଙ୍କୁ ଯଉ ଖାଇବା ସକାଳୁ ବି ତାଙ୍କ ଯଉ ଯିବ। ମାନେ ଜଳିଖିଆ ଏମ୍ତି ସବୁ ତାଙ୍କର ମାନେ ହୁଏ, ଆଉ ତାଙ୍କୁ ଯଉ ଦିଆ ହୁଏ। ତା'ପରେ ଏମ୍ତିରେ ପୁଣି ମାନେ ସେ ମାନେ ତଳି ରୁଆ କାମ ସରିଯାଏ। ତା'ପରେ ପୁଣି, ଆହୁରି ପୁ ଚାରି ମାସ ଗ୍ଯାପ୍ ରେ ପୁଣି ମାନେ ଧାନ ଆସ୍ତେ ଆସ୍ତେ ପାଚିବା ଷ୍ଟାର୍ଟ କରିବ। ତା'ଭିତରେ ବି ଅଛି ମା ମାନେ ମରୁଡି ଦେଖାଯିବ। ତା'ପରେ ଲୋକ ମାନେ ମଟର, ତାକୁ ପାଣି ମଡ଼ା ହବ। ବିଲ ମାନଙ୍କରେ ମରୁଡ଼ି ଦେଖା ଯିବା ନା ତା'ପରେ ମାନେ ମାନେ ମରୁଡ଼ି ହବ। ତା'ପରେ ପାଣି ମଡ଼ା ହୁଏ, ତା'--ରେ ପୁଣି ଆସ୍ତେ ଆସ୍ତେ ଣି ଧାନ ପାଚିଲେ। ଣି ଲୋକ ମଜୁରୀ, ମାନେ ମୂଲିଆ କରା ହବ। ମୂଲିଆ ମାନଙ୍କୁ ପୁଣି ସେମ୍ତି ଦିଆ ହବ। ମାନେ ସେପଟେ ବି ତାଙ୍କର ଏମ୍ ଥିବ, ଏବେ ତ ଆଜିକାଲି ଧାନ କ ମେସିନ୍‌ ବି ହେଇଗଲାଣି।
ବିଲରେ, ଆମେ ଯଦି ମାନେ ମଜୁରୀ ଦେଇକି ସାତ ଆଠ ଜଣଙ୍କୁ ଖଟଉ ଥିଲେ। ମାନେ ସାତ ଆଠ ଜଣଙ୍କ ମାନେ ପରିବାର ପୋଷାକି ହଉଥିଲେ, ଏମ୍ତି ଜଣ କର ହବ ନା ଆଉ। ଅତି ବେଶୀ ଦି ଜଣଙ୍କର ହବ। ଏଟା ମାନେ ବହୁତୁ ଭୁଲୁ। ମାନେ ଯେତେ ମାନେ ଯନ୍ତ୍ରପାତି ବାହା---ଚି, ଦିନକୁ ଦିନ ମାନେ ଲୋକଙ୍କ ମାନେ ଆବଶ୍ୟକତା ଟା, ବି ବହୁତ୍ ମାନେ ସବୁ ତ ମେସି ହେଇଯାଉଚି ନା।
ଆ--କୁ ହେଲେ, ଆଗକୁ କେତେ ବାହାରିବ ମେସିନ୍‌ ଟୋଟାଲ୍ ଉପରେ ଆଉ।
ଲୋକଙ୍କର ଆବଶ୍ୟକତା ଟା କିଛି ବି ପଡ଼ିବନି।
ହୁଁ, ଡେଭଲ କଲାଣି ନା ଆ ଆହୁରି ଡେଭଲପ୍ କରିବ।
ସେଇଟା ହଉଚି କଥା ଆଉ।
ହୁଁ, ଚାଲୁ ଆଉ।
ତା'ପରେ ଏମ୍ତି ଆସି ଖଳାକୁ ଧାନ। ଏମ୍ ଆସ୍ତେ ଆସ୍ତେ ଧାନ ତାକୁ ବସା ହବ, ଧାନ ଚାଉଳ ବାହାରିବା। ବହୁତ୍ ମାନେ ଅଛି ପ୍ରଣାଳୀ।
ହୁଁ
ଭାଇ ମୁଁ ଯାଉଚି ଟିକେ ଖାଇବି, ଖାଇକି ନ ହେଲେ କଲ୍ କରୁଚି ଆଉ।
ହଉ ଠିକ ଅଛି ଭାଇଆଉ।